ହ୍ୟାଲୋ
ହଁ ନମସ୍କାର।
କିଛି ନାହିଁ ବାହାରେ ବହୁତ ଜୋରେ ବର୍ଷା ହଉଛି ତ ଠିଆଇକି ଏମିତି ଦେଖୁଛି ଝରକା ପଟେ ଆଉ।
ଓହୋ ବର୍ଷା ହଉଛି ଜୋରସେ।
ବହୁତ ଜୋର ବର୍ଷା ହଉଛି ଆମର ଏପଟେ।
କୋଉ ଏରିଆ କି?
ଭୁବନେଶ୍ୱର।
ଭୁବନେଶ୍ଵରରେ ବର୍ଷା ହଉଛି। କାଇଁ ଆମ ଘର ଲୋକ ତ ମୋତେ କିଛି କହିନାହାନ୍ତି ବର୍ଷା ହେଉଛି ବୋଲ।
ଜନେଇ ନଥିବି ଆଉ ବର୍ଷା ଟା ତ ନର୍ମାଲ ଜିନିଷ ଏବେ ତ ବର୍ଷା ପାଗ ଷ୍ଟାର୍ଟ ହେଲା ଆଉ। କହି ନଥିବେ ବୋଧେ ଆଉ ଆଜି ଦିନ ସାରା ଦିନ ସାରା ବର୍ଷା ଗୋଟେ ସେକେଣ୍ଡ ପାଇଁ ବି ବର୍ଷା ଅଟକିନି ବର୍ଷା ହେଇ ଚାଲିଛି ହେଇ ଚାଲିଛି ଖାଲି କମୁଛି ବଢୁଛି କମୁଛି ବଢୁଛି ଏତିକି ଆଉ କିଛି ନାହିଁ।
ଓହୋ ଆଉ ଡିନର୍ ସରିଲାଣି।
ନା ସରିନି ଏଇ ବରା ଶିଙ୍ଗଡା ଟିକିଏ ଖାଇ ଦେଇେଇଥିଲି ତ। ଏ ପଯ୍ୟନ୍ତ ଟିକେ ଇଛା ହେଇନି ଆଉ ଟିକେ ଲେଟ ରେ କରିବି ଆଉ।
ବରାସିଙ୍ଗ ଟା ଟିକେ ଆମ ଭୁବନେଶ୍ୱର ମାନଙ୍କର ପ୍ରକୃତି ଅଛି ନା ନଅଟା ବେଳକୁ ଆମେ ଯୋଉ ଇଭିନିଂ ର ସ୍ନାକ୍ସ କରିବା ତାପରେ ରାତି ବାରଟା ବେଳକୁ ଡିନର କରିବା।
ସେଇୟା ବରା ସିିଙ୍ଗଡା ଯାହାହଲେ ବି ସେ ରାତି ଆଠଟା ଯାଇଏ ଚାଲିଥିବ। ଇଚ୍ଛା ହେଲା
ଆ ନ ନଅଟା ସାଢେ ନଅଟା ପର୍ଯ୍ୟନ୍ତ ବି ଫାଷ୍ଟ ଫୁଡ ଦୋକାନରେ ବି ଲୋକ ବି ଜି ରହିଥିବେ।
ହଁ ହଁ ନିହାତି ନିହାତି ସେଟା ତ ନିହାତି ହେଲେ।
ହୁଁ ମୁଁ ବି ଘ ଯେ ମୁଁ ବି ଯେତେବେଳେ ଆମ ଘରକୁ ଯାଇଥାଏ ସେମିତି ଆମେ ତିିନି ଭଉଣୀ ଯାକ ମିସିକି ନା ନଅଟା, ସାଢେ ନଅଟା, ଦଶଟା ରାତିରେ ବି ଫାଷ୍ଟଫୁଡ ଖାଉଚୁ।
ଉଁ ହୁଁ ହୁଁ ହଁ। ଆପଣ କୋଉଠି ଅଛନ୍ତି ଏବେ?
ମୁଁ ଝାରସୁଗୁଡା ରେ।
ଓହୋ ସେଠି କଣ ପଢ଼ା ପଢ଼ି କରନ୍ତି ନା କଣ?
ସତ କଥା କହିବି ମୁଁ ଗୋଟେ ଗୃହିଣୀ।
ଓହୋ ମ୍ୟାରେଡ।
ହଁ ଛଅ ବର୍ଷ ହେଲାଣି।
ଅ ଛଅ ବର୍ଷ। ଆପଣଙ୍କ ଭଏସ ରୁ ଲାଗୁଚି ଆପଣ ନିହାତି କୋଡିଏ ରୁ ପଚିଶ ଭିତରେ ମତେ ଲାଗିଲା।
ଉଁ ତା ଠୁ ଆଉ ତିନି ବର୍ଷ ଅଧିକା ଅଛି ପଚିଶ ରୁ ଆଉ ତିନି ବର୍ଷ ଅଧିକା ଅଛି ମୁଁ।
ଆଚ୍ଛା ଆଚ୍ଛା ଆ ଓହୋ।
ଆଉ ତମ ପଢା ପଢି?
ମୋର ପଢା ପଢି ଚାଲିଛି ସେମିତି ଏବେ ଏମ ଏ କରୁଛି ଫାର୍ଷ୍ଟ ଇୟର ଆଉ।
ହୁଁ ହୁଁ କୋଉଠି ଉତ୍କଳ ୟୁନିଭରସିଟି ରେ। ବି ଜେ ବି ରେ ଏମ ଏ ଅଛି।
ଏ କଣ କହିଲେ?
ବି ଜେ ବି ରେ କେବେ ଠୁ ପି ଜି ଷ୍ଟାର୍ଟ ହେଲାଣି? ଇଗ୍ନୋରେ କରୁଛ କି?
ନା ନା ନା ନା ମୋର ଯିବନି ତ ଆର ମାନେ ଦୁଇ ହଜାର ଛବି ପଚିଶି ରୁ।
ଓହୋ କାହିଁକି ନା ମୁଁ ବି ବି ଜେ ବି ର ଷ୍ଟୁଡେଣ୍ଟ।
ଓହୋ ଆପଣ ବି ଜେ ବି ମୁଁ ପ୍ଲସ ଟୁ ବି ଜେ ବି କରୁଥିଲି। ତାପରେ ପ୍ଲସ ଥ୍ରୀ ଆର ଡି କଲି ଦେନ୍ ଦି ବର୍ଷ ବାହାରକୁ ଗଲି ବି ଏ ଡ କରିବା ପାଇଁ। ଆଉ ଏବେ ବି ଜେ ପିଜି କରୁଛି ଆଉ।
ହୁଁ।
ହଁ।
ଏତେ ତାହେଲେ ପଢି ପକେଇଛ ନାଇଁ।
ହଁ ଚାଲିଛି ଗୋଟେ ହୋମ ରେ ସରିଲା ଏଇ ପି ଜି ପରେ ସରିଲା ମୋ ନିଜ ପାଇଁ ଆଉ କୌଣସି ପଢାପଢି ନାହିଁ। ତାପରେ ଯାହା ଅଲଗା ପିଲାଙ୍କ ପାଇଁ। ମାନେ ମୋ ନିଜ ପାଇଁ ଆଉ ପଢା ପଢି ନାଇ ଏତିକି ପି ଜି ପାଇଁ ଜଷ୍ଟ। ମୋ ବଡ ଭଉଣୀ ତ ଜଣେ ଅଛନ୍ତି। ସିଏ ତ ବାହା ବାହା ହେଇନାହାନ୍ତି ସେମିତିରେ ବି ମୋର ପଢାପଢି ଚାଲିଛି ସରିଲା ପରେ ଦେଖିଆ ଆଉ।
ଉଁ ହୁଁ।
ହଁ।
ମୁଁ ବି ସେଇ ବି ଜେ ବି ରେ ମୋର ପାଞ୍ଚ ବର୍ଷ ପୁରା ପ୍ଲସ୍ ଟୁ।
ଆଚ୍ଛା। ପ୍ଲସ୍ ଟୁ ଆପଣ କଉ ଇଅର ପାଶ ଆଉଟ?
ଚଉଦ।
ଓ ହୋ ଦୁଇ ହଜାର ଚଉଦ ମୁଁ ଦୁଇ ହଜାର ଅଠରରେ ପାଶ ଆଉଟ।
ଉଁ ହୁଁ ଦୁଇ ହଜାର ଅଠର। ଦୁଇ ହଜାର ଅଠରରେ ମୋ ଭଉଣି ଦୁ ଯଉ ଟେନ୍ଥ ପାସ୍ କରିଥିଲା। ତାର ଗୋଟେ ସାଙ୍ଗ ବି ଅଛି ତା ନାଁ ବି ବଂଶିତା ବେହେରା।
ମୋ ନା ବି ବଂଶିତା ବେହେରା।
ହଁ ତ ମୁଁ ଜାଣିପାରିଲି ନା ଦେଖିକି ସେଥିବି ମୁଁ କେବଳ ଝିଅ ମାନଙ୍କୁ ହିଁ କଲ୍ କରିପାରିବି ବୁଝିଲ।
ଆଚ୍ଛା ଆଚ୍ଛା ହଁ ଉର୍ବଶି ହଁ।
ଆଉ ଘରେ କିଏ କିଏ ଅଛନ୍ତି?
ଘରେ ଏମିତି ମାମା, ବାବା, ଜେଜେମା ମୋ ବଡ ଭଉଣୀ ମୁଁ। ମୋ ସାନ ଭଉଣୀ ସାନ ଭାଇ ଆଉ।
ହୁଁ ହ ମାନେ ଘର ଟା କୋଉଠି ଆକ୍ଚୁଆଲି କୋଉଠି ଭୁବନେଶ୍ଵରର?
ପୁରା ବିଜେପି କଲେଜ ପାଖରେ ଗମେଣ୍ଟ କ୍ଵାଟର ଯୋଉ ଅଛି।
ଓହୋ ନାଇଁ ମୋ ଭଉଣୀର ଯିଏ ସାଙ୍ଗ ଅଛି ବଂଶିତା ତାଙ୍କର ଘର ଟା କୋଟ କଲୋନୀରେ ମାନେ ଆମର ପାଣ୍ଡବ ନଗର।
ଆମ ମୁଁ ବି ସେଇ କୋର୍ଟ କଲେଜରେ ହିଁ ରହୁଥିଲି ଏବେ ଆମେ କଳ୍ପନା ପଳେଇ ଆସିଛୁ।
ଓ ତାହେଲେ ତମେ ଦିଦି ର ସାଙ୍ଗ ହେଇଥିବ ବୋଧେ।
ଦିପ୍ତି।
ହଁ।
ଓ ହଁ।
ଦୀପ୍ତି ମୟୀ ସେଠି।
ହଁଁ ଦୀପ୍ତି ମୟି ସେଠି ଆମେ ଗୋଟେ ସ୍କୁଲ ର।
ହଁ ସେ ମୋ ଭଉଣୀ।
ଓ ଆପଣ ଦିଦି ଓହୋ। ମୁ ଜାଣିଲି ତାହେଲେ ଆପଣଙ୍କୁ ହ। ହଁ ଜାଣିଲି ଦୀପ୍ତି ଏବେ ଅଛି ଏଠି ନା ଯୋଉ ଅ ସିକିମରେ ତ।
ହଁ।
ଆଚ୍ଛା ଆଚ୍ଛା, ବୁଝିଲି ଆପଣଙ୍କର ଝିଅଟେ ହେଇଛି ନା ଝିଅ ଟେ ନା ପୁଅଟେ ଗୋଟେ ପା।
ବଡ ଦିଦିର।
ଓ ବଡ ଦିଦିଙ୍କର ମୁଁ ସେୟା କହୁଛି କାହାର ଗୋଟେ ହେଇଥିଲା ହଁ ହଁ।
ମୋର ନୁହଁ ମୋ ଟା ମାନେ ଏବେ ହେଇଥିଲା ଖରାପ ହେଇଗଲା।
ଓ ହଉ ବୁଝିପାରିବ ସାଙ୍ଗ ସାଙ୍ଗ।
ନାଇଁ ସରି କହିବାର କଣ ଅଛି ଏଟା ହୁଏ ସମସ୍ତଙ୍କ ଭାଗ୍ୟ କଣ ସମାନ ନା କଣ।
ଆଚ୍ଛା ଆଚ୍ଛା ହଁ ଜାଣିପାରୁଛି।
ଆଉ ତମ ବୋଡ ଭଉଣୀ ର ବାହାର କେବେ?
ଉଁ ଦିଦି ତ ଏପର୍ଯ୍ୟନ୍ତ ବାହା ହେଇନି ହବ ଆଉ। ତା ଚାକିରୀ ଫାକିରୀ ଚାଲିଛି ସେମତି
ମୁଁ କରୁଥିଲି ଚାକିରି।
ସେ ଅଛି ବିଜୁ ପଟନାୟକଏୟାରପୋର୍ଟରେ।
ଓହୋ କେତେ ବର୍ଷ ହେଲାଣି ରହିଲେ ତମ ଭଉଣୀ ତମ ଭଉଣୀକୁ ଥିବି ମୋ କ୍ଳାସମେଟ ନା କଣ?
ନା ନା ସେ ତମଠୁ ଦିବର ସାନ।
ଦୁଇ ହଜାର ଷୋହଳରେ ତାଙ୍କର ପ୍ଲସ ଟୁ ସରିଲା ସିଏ ବି ତ ବିଜେପିରେ ହିଁ ପଢୁଥିଲେ ନା।
ହଁ ସେ ଯିବି ବିଜେବିରେ ତାର ଦୁଇ ହ ଶୋ ଦୁଇ ଅଠରରେ ସରିଲା ମୋର ଦୁଇ ହଜାର କୋଡିଏରେ ସରଲା।
ଓହୋ, ମୋ ଭଉଣୀରେ ଦୁଇ ହଜାର କୋଡିରେ ହିଁସରଲା ମୁଁ କହିଲି ଦୁଇ ହଜାରଅଠରେ ତମମାନେ ଟେଥ ପାସ୍ କରିଚ।
ହଁ ଦି ଆଠର ସରି ମୁଁ ଟିକେ କନଫୁଜ ହେଇଲି ଦିଇଅ
ହଁ ହଁ। ମୁଁ ସେଥିପାଇଁ କହିଲି ଯେ ବଂଶିତା ବେହେରା ମୁଁ ମାନେ ଭାବୁ ଥିଲି ମୋ ମୋ ସାନ ଭଉଣୀର ସାଙ୍ଗ ବୋଲି ହିଁ ତୁ କନଫିଜ୍ ରେ ଟିକେ ରହିଯାଇଛି ଆଉ।
ଓହୋ ହଁ।
ଆଉ ରୋଷେଇ ବାସ କରୁଛ କି ତମ ମାମା ହିଁ ରୋଷେଇ କରୁଛନ୍ତି।
ହଁ ରୋଷେଇ ମତେ ସବୁ ଜଣା ମୁଁ ଯୋଉ ଦି ବର୍ଷ ବାହାର ଯୁ ଥିଲି ମୁଁ ରୋଷେଇ ବି ଶିଖି ଯାଇଥିଲି। ଆଉ ଏବେ ବି ଘରେ କରେ ଇଏ କରେ ଏଇ ସକାଳ ବଳେ ମୁଁ ଟିକେ କରେନି କାହିଁ ନା ଡା ତରବର ହୁଅନ୍ତିଉ ଯିବା ପାଇଁ। ଏ ସିଏ ତ ମୁଁ କରେନି ମମି ତାଙ୍କର କରନ୍ତି ରାତି ବା କରେ ଆଉ।
ହୁଁ ହୁଁ ଆଉ ଦୀପା ସହିତ କଥା ହେଇଥିଲ କେବେ କଥା ହେଇଥିବ ତୁ ତା ସହିତ ନା।
ହଁ ଏଇ ଇନଷ୍ଟାଗ୍ରାମ ରେ କଥା ହେଇଛି ପଚାରୁ ଫିଲ୍ମ ଆଉ କଣ କେମିତି ଅଛୁ ଟ ଦେଖତାର ଇନଷ୍ଟାଗ୍ରାମରେ ମୁଁ କ ସେପଟ କେମିତି କଣ ଇଏ ସିଏ। ପଚାରୁ ଥିଲୁ ତାକୁ ସେ କହିଥିଲା ଏତିକି ଆଉ ଜବ କରୁଛି ସିକିମ ରେ ଆଉ।
ହଁ କରୁଛି ଛାଡିଦବ ବୋଲି କଣ?
ସେ କେମିତି କଣ ମାନେ କୋଉଦରେ ଜବ୍ କରୁଛି ସିଏ ବାକି।
ସେ ଫାର୍ମାସି ଲାଇନରେ ଅଛି।
ଫାର୍ମାସି ମୁଁ ଦି ବର୍ଷ ଆକଚୁଆଲି ବାହାରୁ ପଢିଲା ମୁଁ ଜମା ଜାଣିନି ଆଉ ସେ କଣ ପଢିଲା ମୁଁ ସେ ତିନିିନ ସାଇନ୍ସ ପଢୁଥିଲା ଆଉ କଣ କଲା କଣ ନାହିଁ ମୋର କଣ୍ଟାକ୍ଟ ର ଗଲା ମୋ ଫୋନ ଚୋରି ହେଇଗଲା ନୂଆ ନମ୍ବର ବଢିଆଇଲା ଇନଷ୍ଟାଗ୍ରାମ ବି ମଝିରେ ବନ୍ଦ କରିଥିଲଥିଲୋ ନୂ ନବର ତ ଆସିବ ଇନଷ୍ଟାଗ୍ରାମ ସେମତି ଚଳୁନଥିଲଥିଲ ତା ବହୁତ ଦିନ ପରେ ଇନଷ୍ଟାଗ୍ରାମକୁ ଆସିଲା ପରେ ତାପରେ ଅଳପ କଥା ହେ ଦେଖିଥିଲୁ ମୁଁ ପଚାରଥିଲିଁ କଣ କେମିତି ଅଛୁ। ପୁରା ସିକିମରେ ଜବ୍ ଚାଲିଚି ଇଏ ସିଏ ଆଉ କିଛି ଏତେ କଥା ହେଇପାରାରୁନି ତା ସହ।
ଉଁ ସେ ତା ସେଇଠି ତ ତାକୁ ଭଲ ଲାଗୁନି ଛାଡିଦବ କହୁଚି। ଖାଲି ଏବେ ଯୋଉ ତମମାନଙ୍କର ଯୋଉ ଜେନଜି ପିଲା ତମ ସବୁ ନା କାହା କଥା ସହି ପାରିବନି ତମମାନଙ୍କୁ ଫ୍ରିଡମ ଦରକାର ସେ ବି ଟିକେ ସେଇ ୱେରେ ରହିଯାଉଛି ଆଉ।
ସିକିମରେ ଦିଦି କେମିତି କଣ ସିଏ ରହିଛି ସବୁ ଠିକ୍ ଠାକ୍ ତାର ତ ସବୁ ଭଲ।
ହଁ ହଁ ଠିକ୍ ଠାକ୍ ଅଛି ତା ସହିତ ଗୋଟେ ଝିଅଟେ ବି ରହୁଚି ମିଶିକି ସେ ଅହମ୍ମଦାବାଦର ଝିଅ ଟା। ଆଞ୍ଚଲ ବୋଲି ତ୍ରିନାଲି ସେ ରହୁଛନ୍ତି ଆଉ।
ଆଚ୍ଛା ଆଚ୍ଛା। ଏଟା ଫାର୍ମାସି ଲାଇନରେ ମାନେ କେ‌ ସେଠି କେମିତି କଣ ପାଇଲା ପକ୍କା ବି କରିଥିଲା ନା କଣ ନା ଏମିତି
ନାହିଁ ନାହିଁ କଲେଜରେ କ୍ୟାମ୍ପସ୍ ପାଇଗଲା ସେତେବେଳେ ସେ ଫାର୍ମାସି କରୁଥିଲା ସେଇ ଟାଇମରେ କ୍ୟାମ୍ପସ୍ ପାଇଯାଇଛି ତ ଏବେ ଦି ବର୍ଷ ହେଲାଣି ସିକିମ ଗଲାଣି ସେ।
ଭଲ ଅଛି ତ ମାନେ ଅଛି ବାହାର ଗୋଟେ ଇଏ ତ ଷ୍ଟେଟ୍ ଟା ଆରାମସେ ରହୁ
ଭଲ ସେଟା ଅଛି ହଁ ଝିଅମାନଙ୍କ ପାଇଁ ପୁରା ସେଫ୍ ଯେ ଦେଖ ସେ ଏରିଆଟା ଯେହେତୁ ଆମର କଣ ବେଶୀ ଭୂମିକମ୍ପ ପରିକା ହଉଛି କି ନାଇଁ ତାପରେ ଚାଇନା ବଡରଟା ଟିକେ ମନରେ ଡର ରହୁଚି ଆଉ।
ହଁ ବୁଝିପାରୁଚି ଯାହେଲେ ଏତେ ବାଟ ହେଇଯାଉଚି ଯାହା ଟିକେ ଲାଗୁଥିବ ତାକୁ ଆଉ।
ଉଁ ଏବେ ଆସିଥିଲା ଘରକୁ।
ଆଚ୍ଛା ଏ ଅଙ୍କଲ ଆଣ୍ଟି କେମିତି ଅଛନ୍ତି? ଅଙ୍କଲ ଆଣ୍ଟି କେମିତି କଣ ଅଛନ୍ତି?
ଭଲ ଅଛନ୍ତି।
ହଁ ହଁ ଆଉ ଆପଣ ଭାଇ ଗୋଟେ ଥିଲା ନା ଭାଇ।
ହଁ ଭାଇ ଗୋଟେ।
ସିଏ ଭାଇ କଣ କରୁଚନ୍ତି ଏବେ?
ସିଏ କଣ କରିବ କାର ଗୋଟେ ରଖିଚି ଅଟୋଟେ ରଖିଚି। ଚଲୋଉଛି ତାକୁ ଯଦି ଜ ଦେ ଆମେ ଯେମିତି ପାଠ ପଢଲୁ ସିଏ ବି ସେମିତି ପାଠ ପଢଲା ଯଦି ସିଏ କାହା କ ଥାଟା ନ ଶୁଣିବ ବୋଲି କିଏ କଣ କରିପାରିବ କୁହ?
ହଁ। ଏଇୟା।
କେବେଳେ ସିଏ ଏମତି କରୁଚି କାମ ସେଠି ଆଉ।
ଉଁ ହୁଁ ଏବେ ବି ଦିଦି ସେଇଠି ଅଛ୍ ମାନେ ଅଛନ୍ତି ନା ଅଙ୍କଲ ଆଣ୍ଟି ନା ଘର ଚେଣ୍ଜ କରଦେଲେ?
ଘର ଚେଞ୍ଜ କରିସାଇଲୁଣି ଆମେ ଭୁବ ଯୋଉ ଆମର ଭୁବନେଶ୍ଵର ଗ୍ରାଣ୍ଡ ନାଇଁ ସେ ଆଡକୁ ପଳେଇ ଯାଇଛନ୍ତି। ଆଗରୁ ମେଘେଶ୍ଵରରେ ରହିଲେ। ତାପରେ ଏବେ ଭୁବନେଶ୍ୱର ଗାଁ କୁ ପଳେଇଯାଇଛନ୍ତି।
ଅହ ଏବେ ଖାଲି ଯାହା ଭାଇଙ୍କ ସହିତ ରହୁଥିବେ ଆଉ ତମ ତିନି ଜଣ ତ ମାନେ ଦିଦି ତ ଯି ତମେ ଦି ଜଣ ବାହାଘର ଆଉ ଇଏ ସିକିମରେ ଆଉ ନା?
ନାଇଁ ବଡଦିଦିର ହୋଉଚି ନା ତା ଝିଅ ପଢୁଚି ଯାଭିିଅରରେ।
ଓହୋ।
ଆମର ଯୋଉ କେଦାରଗୌରୀ ଯାଭିଅରରେ ସେଇଠି ବଢ଼ୁଚି। ବଡଦିଦିର ହୋଉ ଚି ଆଉ ନନା ବୋଉ ଆଉ ଭାଇ ମାନେ ନନା ବୋଉମାନେ ବାପା ମା।
ହଁ।
ଭାଇ ଏତିକି ଅଛନ୍ତି ଆଉ।
ହୁଁ ହୁଁ।
ଆଉ ଆମ ଭାଇଟାକୁ କୋ କେତେ ବଡ ହେଲାଣି?
ଆମ ଭାଇ ଦଶମ ପରୀକ୍ଷା ମାନେ ପରୀକ୍ଷା ଦବ ଆର ବର୍ଷ‌।
ଆଉ ସାନଟା ଭୋଉଣୀଟା?
ସିଏ ତାର ବିଜେପିରେ ସରିଲା ଏ ରମାଦେବି ରେ ପକ୍ ମାନେ ତାପରେ ପ୍ରସ ଥ୍ରୀ ପାଇଁ ରମାଦେବୀ ପକେଇଥିଲା। ହେଇଗଲା ଆଉ କଣ ଫାଷ୍ଟ ସିଲେକ୍ସନ ଆସ ଗଲାଣି। ତା ଆଡିମିସନ ସରଲାଣି। କଲେଜ ତ ଖୋଲିିନି ସେକେଣ୍ଡ ଫେଜ୍ ନା ଆଜି ବୋଧେ ବାହାରୁଚି ନା କଣ? ସେମାନେ ସବୁ ସରଲା ପରେ ବୋଧେ କଲେଜ ଖୋଲିଲେ ଯିବ ଆଉ।
ଓହୋ
ହଁ ତାର ଆର ଡି ପଢ଼ିବାର ଇଚ୍ଛା ଥିଲା ତ। ସେଥିପାଇଁ ସେ ଆର ଡିରେ ପଢିଲା ଆଉ। ହଁ।
ମୁଁ ମୋର ବିଯେ ଗ୍ରାଜୁଏସନ ଆଡମିସନ ମୁଁ ମାନେ ଆଡ଼ମିସନ କରିବା ପାଇଁ ଯାଇଥିଲି ମୋର ଆର ଡି ବି ହେଇଥିଲା। ମୁଁ ଆର ଡି କଲେଜ ଯିବିନି ବୋଲି କାନ୍ଦି କାନ୍ଦି କିନା ଆଡମିସନ ତ ସେଠି କରିବାକୁ ବାଧ୍ୟ ଯେହେତୁ ଆସିଛି। ତାପରେ ଆଉ ଥରେ ବିଜେବିରେ ଆସିଲା ଯେତେବେଳେ ଟ୍ରାନ୍ସଫର କରଥିଲି।
ବାକି ତମେ ପଇସା ଏସବି ହେ ଟ୍ରାସଫର ହେଇନଥିବାର କାରଣ ଆମ ବେଳକୁ ଆର ଡି ବିଜେବି ଅଲଗା ଅଲଗା ଥିଲା। ଆର ଡି ଅଲଗା ଥିଲା ସାମସ ଅଣ୍ଡର ଟୋଟାଲ କଲେଜ ଅଲଗା ଥିଲା।
ନାଇଁ ମତେ ବି ତ ସେମତି ହିଁ କରିବାକୁ ପଡଲା ନା।
ହଁ ଆଙ୍କ ବୋଳୁକୁ ସିନା ଗୋଟେ କରଦେଲା। ଆର ଡି ସାମସକୁ ନେଇ ଗଲା। କିନ୍ତୁ ମୋ ଯେମିତି ଆସ ଥିଲା ଆର ଡି ପୁରା ଅଲଗା ପକେଇଲୁ ତିିନିଶହ ଟଙ୍କା ପକୋଉଥିଲ ଆଉ ସାମସ ପାଇଁ ଅଲଗ ପକୋଉଥିଲୁ ତିନିଶହ ଟଙ୍କ ଦେଇକି।
ଅହ ହୋଉ ଠିକ ଅଛି ପରେ କଲ କରିବ ହେଲା?
ହଁ ହଁ ଠିକ ଅଛି ହଉ ହଉ ଦିଦି ଭଲସେ ରହିବ ହେଲା? ହଁ ହଁ ରଖୁଛି?
ହଁହଁ।
ହଁ।